। ଆଜ୍ଞା ନମସ୍କାର। ହ୍ୟାଲୋ। ହ୍ୟାଲୋ। ଆପଣ କଣ କିଛି କହୁନାହାନ୍ତି ନା ମତେ ଶୁଭୁ ନାଇଁବା? ଆଜ୍ଞା ଶୁଣୁନାହାନ୍ତି। ହ୍ୟାଲୋ। ହଁ ହଁ ହଁ। ହଁ ନାଇଁ ନାଇଁ ଆଉ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସରି ସରି ସରି କ୍ଷମା କ୍ଷମା କ୍ଷମା କ୍ଷାମା ଚାହୁଁଚି ମୁଁ କ୍ଷମା ଚାହୁଁଛି। ମତେ କ୍ଷମା କରିଦିଅନ୍ତୁ। ମୁଁ ଜାଣି ପାରିଲିନି କେତେବେଳ କିି ମାନେ ଏ ଆରମ୍ଭ ହୋଇଗଲା।
ନିଦ ଆରମ୍ଭ ହେଇଗଲା ଆପଣଙ୍କୁ ନା କଣ?
ନା ନା ମାନେ ଆରେ ମୁଁ କଲ ଟା ଉଠେଇଲି ତ ସେଇଠି ମ-ମ ଦେଖାଏ ନା କନକ୍ଟିଂ ବୋଲି। ଏ କନେକ୍ଟିଂ ଦେଖି ଦେଖି ମୁଁ ହେପ୍ନୋଟାଇଶ୍ ହେଇଗଲି ଆଉ ଆଖି ବନ୍ଦ ହେଇଗଲା ମୋର, ଆଉ ଆଖି ଖୋଲା ବେଳେ ଦେଖି ଲି ତିରିଶ ସେକେଣ୍ଡ ହେଇଗଲାଣି
ଆପଣ ଆଉ ଯଦି ଉଠେଇ ନଥାନ୍ତେ ମୁଁ ଆପଣଙ୍କ ସହିତ ଆଉ କେବେ କଥା ହେଇନଥାନ୍ତି।
ଆରେ ସେଥିପାଇଁ ତ ମୁ ଆଖିଟା ଖୋଲିଗଲା।
ଶୁଣନ୍ତୁ ଏଇଟା ଆପଣଙ୍କର ଶେଷ କଲ କି ଆପଣ ଯାଇକି ଶୋଇପାରିବେ ତାପରେ।
ନା ନା ଆପଣଙ୍କୁ କରିବାର ଅଛି ଭୁଲରେ ଶୋଇପଡିଲେ କିଛି କଥା ନାହିଁ।
କିନ୍ତୁ ମୁଁ କହୁଛି ଆପଣଙ୍କୁ ୟା ପରେ ଆପଣ ଶୋଇପଡିବେ, ଆଉ ଉଠେଇବା ଦରକାର ନାହିଁ, ମୁଁ ଆପଣଙ୍କୁ ବି ଆଉ କରିବିନି କ କାଲି ସକାଳେ କରିବି।
କାହିଁକି ଆପଣଙ୍କର ବି ଏଇଟା ତିରିଶ ଟା କଂପ୍ଲିଟ୍ କରିଦିଅନ୍ତୁ।
ହଁ କରିଦେଇଥାନ୍ତି ଯେ କିନ୍ତୁ ମତେ ବା ଆ ନାଇଁ ମତେ ବି ଟିକେ ଥକା ଥକା ଲାଗିଲାଣି।
ମୁଁ ତ ଆପଣଙ୍କୁ କେତେବେଳୁ ଶୋଇବା ପାଇଁ କହୁଛି। ନା ଶୋଇବାର ନାଇଁ।
ହଁ କଣ କରିବି ମୁଁ ଭାବିଲି ମୋ ମିତ୍ରଙ୍କର ସାରି ଦେବି।
ମୁଁ ବି ସାରିଦେବି ଆଜି ଆପଣଙ୍କର କିନ୍ତୁ ଆପଣ କିନ୍ତୁ ଭଲ ଲାଗୁନି କହୁଚନ୍ତି ହେଲେ ଶୋଇପଡନ୍ତୁ।
ହ ମୋର ଆଉ ଦୁଇଟି ଅଛି କହିବାକୁ ଗଲେ ସତ କଥା।
ଚୁ ଦୁଇଟି ଅଛି ମାନେ ୟା ପରେ ଆହୁରି ଦିଟି?
ଆଜ୍ଞା।
ସାରଦବା ତାହେଲେ ଯଦି ଆପଣଙ୍କର ଏଇ
ଆମେ ଆଜି ଶୋଇବାନି ବୋଧେ ଏଇଟା ପ୍ରଥମଥର ଆମେ ଏତେ ଡେରି ପର୍ଯ୍ୟନ୍ତ କଥା ହେବା।
ହଁ।
ଆଜ୍ଞା। ବହୁତ ଆମେ ଡେରି ପର୍ଯ୍ୟନ୍ତ ଆଜି କଥା ହେଇଗଲେ।
ଆଜ୍ଞା।
ଆଜ୍ଞା ଆ ଏତେ ଡେରି ଡେରିରେ ମୁଁ କାହା ସହିତ ହଁ ଆପଣ କୁହନ୍ତୁ।
ଆପଣ କୁହନ୍ତୁ ଆପଣ କହୁଥିଲେ ମୁଁ ମଝିରେ ପଶିଲି
ନାଇଁ ମୁଁ କହିିବା ସାରିଲିଣି ଆ
ନା ନା ଆପଣ କହି ସାରି ନାହାନ୍ତି କୁହନ୍ତୁ।
ମୁଁ କହିଲି ଏତେ ଡେରି ପର୍ଯ୍ୟନ୍ତ ମୁଁ ପ୍ରଥମ ଥର କଥା ହଉଛି। ଆପଣ କୁହନ୍ତୁ ଏବେ।
ହଁ ମୁଁ ମୁଁ କଣ୍ କହୁଥିଲି ମୁଁ ଭୁଲିଗଲି କଣ କହୁଥିଲି।
ଆପଣଙ୍କର ଯୋଉ ଭୁଲା ମନ। ଖାଲି ଭୁଲି ଯାଉଛନ୍ତି ଆଉ।
ନା ନା ସବୁ କିଛି ଭୁଲେନି। ଏଇ ଗୋଟେ ଗୋଟେ ବ-ବ-ଦିମାଗ ରୁ ପଳାଏ ଆଉ।
ଆଜ୍ଞା ଆଜ୍ଞା ହଉ ଆଉ କଣ କରିବା। ସେମିତି ହୁଏ ସମସ୍ତଙ୍କ ସହିତ।
ହଁ ସମଶ୍ ମାନେ କେମିତି କୁହନ୍ତି ସେଇଟା ତ ମୁଁ ଜାଣିନି। ମୁଁ ପିଲା ମାନଙ୍କୁ ପଚାରିଲେ କହି ପାରିବି। ଆପଣ ଏଠି ଏବେ ଆଶ୍ଚର୍ଯ୍ୟ ଜନିକ ନାଇଁ ଆଶ୍ଚର୍ଯ୍ୟ ଆଉ ହୁଅନ୍ତୁନି କାହିଁନା ମୁଁ କିଛି ବି କହୁଚି କାରଣ ମତେ କହିବାର ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣ କୁହନ୍ତୁ ଆପଣ ଯୋଉ କହୁଥିଲେ ଆପଣ ସେ ଯଉ ସୋସାଇଟି ବିଷୟରେ ସେଥିରେ ଆଉ ଟିକେ କହୁନାହାନ୍ତି?
ହଉ ସେ ସୋସାଇଟି ବିଷୟରେ କହୁଛି ମୁଁ ଆପଣଙ୍କୁ ଶୁଣନ୍ତୁ। ସେ ସୋସାଇଟିରେ ଗୋଟେ ଭିଡେ ମାଷ୍ଟର ବୋଲି ରୁହେ। ଯିଏ ହେଲା ମା ଯୋଉ ଆଚାର ଆଉ ପାମ୍ପଡ ର ଵିଜ୍ ନେସ କରେ। ବ୍ୟବସାୟ କରେ ତାର ଏକମାତ୍ର ସର ତ ସିଏ ହେଲା ମାନେ ଗୋଟେଏ ଟିୟୁସନ୍ ଟିଚର ପ୍ଲସ୍ ତାଙ୍କ ସୋସାଇଟିର ସବୁ କାମ କରେ ଉଇତର ଡବ ମାନେ ବିନା ପଇସାାରେ ପଇସାଟା ସେ ପରେ ନିଏ ମାନେ ପୂର୍ବରୁ ନିଏ ନା କଣ ସେମିତି ଗୋଟେ ଅଛି। ତ ଆପଣଙ୍କୁ ହଁ ମାନେ ସେ ଖାଇବାବା ପାଇଁ ହେଲେ ଆପଣଙ୍କୁ ମାନେ ଆସିବା ପାଇଁଵ ଆସିବା ପାଇଁଵ ପଡିବ ଆପଣଙ୍କୁ ଏଣ୍ଟିଜି କାଣ୍ଟିନ୍। ଏ ଏନ୍ ସିସି କ୍ୟାଟିନ କାଣ୍ଟିନ ପାଖରେ ଓଲ୍ଲାଇ ଲେ ଫଟୋକୁ ଚାଲିଗଲେ ଆପଣଙ୍କୁ ଫରେ ଚାଲି ପାରିବ ଆରାମରେ ଆଉ ଘରେ ବି ପହଞ୍ଚିଯିବା ସେ
ଆଜ୍ଞା ଆଜ୍ଞା ବୁଝିପାରିଲି
ମୁଁ କଣ କଣ କହିଦଉଛି ଆପଣ ମୋ କଥାକୁ ଧରିବେନି ମୁଁ କିଛି ବି କହି ଦଉଛି।
ଆଜ୍ଞା ଆଜ୍ଞା ମୁଁ ଧରୁନି ଆପଣଙ୍କ କଥା ବୁଝିପାରୁଚି। ଭଲ ଭାବରେ ଆରେ ହେ ଆପଣଙ୍କୁ ଆପଣଙ୍କୁ ପାଠ ପଠେଇବା ଭୁଲି। ଗଲି ମୁଁ କହିଲି ଆପଣଙ୍କୁ ସକାଳୁ ପଠେଇଦେବି ଆପଣ ରାଗିବେନି।
ଆ ହଉ ଆପଣ ସେଇଠି ପାଠ ପଢିବେ। ମୁଁ ମୋ ଘରେ ବସିକି ପାଠ ପଢିବି। ଇସ୍କୁଲ୍ ରେ ପଢିବି। ଆଉ ତୃତୀୟ ଶ୍ରେଣୀରେ ପଢିବି।
ଆଜ୍ଞା। ଆପଣ ଗୋଟେ କଥା କହିଲେ ଆପଣ ତ ଆପଣ ତ ବୋଧେ ଗୋଟେ ଆଉ ଗୋଟେ ପରୀକ୍ଷା ସିଏ ଦେବେ ଏଇଥରକ ଅନାଲଗ ଇଲୋ୍ଟ୍ରୋନିକସର।
ଆଜ୍ଞା ମତେ କଣ କହିବି ଆଉ ମାନେ ସେଇଟା ଗୋଟେ ଅଛି ଗୋଟେ ଆଉ।
ଆଜ୍ଞା ଆପଣ ପାଇବାପାଇଁ ପ୍ରସ୍ତୁତ ହୋଇଛନ୍ତି ନା ନାହିଁ। ଆଜ୍ଞା ହାଲୋ।
ହଁ ହଁ କଣ କହିଲେ ତାର
ଆପଣ ତା ପାଇଁ ଆଉ ପ୍ରସ୍ତୁତ ହଉଛନ୍ତି ନା ନାହିଁ?
ନା କାଇଁ ପ୍ରସ୍ତୁତ ପ୍ରସ୍ତୁତ ମାନେ ମୁଁ ପୁରା ପ୍ରବଳ ହେଇଯାଇଛି। । ଆଇଦରମାଷ୍ଟର କୋମାରେ ପଳେଇବ ନହେଲେ ମୁଁ କୋ ମାରେ ପଳେଇବି।
ଆଜ୍ଞା ଆପଣ ଦେଖନ୍ତୁ ଆପଣଙ୍କୁ ନିଦ୍ରା ଲାଗୁଛି ତ ମୋର ଆଉ ଯୋଉ ଦୁଇଟି କାମ ଅଛି ମୁଁ ସାରିଦେବି ଆଉ କାହା ସହିତ ଆପଣ ଶୋଇପଡନ୍ତୁ।
ଆରେମତେ ନିଦ ଲାଗୁନି ଆପଣଙ୍କୁ ଲାଗୁଛି କାହଁକି ମତେ ନିଦ ଲାଗୁଚି ବୋଲି। ବସିଚି ପୁରା ଭିଓ ଦେଖୁଛି।
ନାଇଁ ନାଇଁ ସତରେ ସତରେ ଆ ହଉଛି ଆପଣଙ୍କୁ ସତରେ ଆପଣ ଶୋଇପଡିବା ଆପଣଙ୍କର ଯୋଉ ବାକି ଅଛି ସେଗୁଡା କାଲି ମୁଁ ଆଉ ଗୋଟେ ନମ୍ବ ମୋର ଆପଣଙ୍କୁ ଯୋଗାଯୋଗ କରିଦେବି।
ଆ ମୋର ବାକି ନାହିଁ ଆପଣ କରିବେ ଦିଟା
ସେଇ ଦିଟା ଆଉ ଜଣଙ୍କ ସହ ସାରିଦଉଛି ବାକି ମୋର ଆଉ ଗୋଟେ ନମ୍ବରରେ ବାକି ଅଛି ଯୋଗାଯୋଗ କରିବାକୁ ତ ସେଥିରେ ମୁଁ ଆପଣଙ୍କୁ କାଲିର
ଏବେ ଏବେ ଆପଣ ତାହାକୁ ଖୋଜି ପାରିବ। କରିବା ପାଇଁ ମୁଁ ଅଛି।
ରୋଲ ନମ୍ବର ଏକେ ସେତେବେଳେ ଅପେକ୍ଷା କରିଛନ୍ତି ତା-ତାଙ୍କ ସହିତ ଯୋଗାଯୋଗ କରିବେ ଆଉ।
ତାକୁ ନିଦ ନାଇ ଖୋଜେ।
କଣ କହିଲେ?
ତାର ନିଦ ନାହିଁକି?
ସିଏ ଚାରିଟା ରାତିରେ ଶୁଅନ୍ତି। ଇଏ ଆଉ ଆମର ଡେଙ୍ଗୁ ଚାରିଟା ରାତିରେ ଶୁଅନ୍ତି।
ଆପଣ ତିନିଟା।
ମୁଁ ଗୋଟେଏରେ ଶୋଇପଡେ। ଅ ମାନେ ସାଧାରଣତଃହ ଗୋଟେ କି ସାଢେ ଗୋଟେ କି ଦିଟା।
ବିଷାର ଦୁଇଟା ବିଷାର ତିନିଟା। ସେ ଚାରିଟା।
ନା ସେ ତିନିଟା ଚାରିଟା ମୋର ବେଳେ ବେଳେ ହୁଏ ନହେଲେ ବାକ ସବୁମାନେ ମୋର ନ ସାଧାରଣ। ହଁ ଟାଇମି ମୋର ଗୋଟେ ରୁ ଦିଟା ଭିତରେ।
ଓ।
ଆଜ୍ଞା ଆଉ। ଆପଣ କଣ ଗୋଟେ କହୁଥିଲେ ଆଚାର ପାମ୍ପଡ ବେବସ୍ଥା ଭିତରେ।
କଣ କହିଲ?
ଆପଣ କଣ ଗୋଟେ କହୁଥିଲେ ଆଚାର ପାମ୍ପଡ ବ୍ୟବସାୟ ବିଷୟରେ?
ସେଇ ସେଇଟା ପ୍ରକାରଟଇ ମାନେ ଏ ।
ସେ ତାଙ୍କର ନାଇଁ ନାଇଁ। ଏଇ ଯୋଉ ଆମର ମୁଖ୍ୟ ମୁଖ୍ୟ ମୁଖ୍ୟ ଶିକ୍ଷକଙ୍କ ଏବେ ଯବୁଗୋଟେ ଜନକ ଫୋଟ ଉଠା ହେଇଛି। ଯଉ କି କେତେମାନେ ଉଁ
ଟିକେ ଭଲ ଭାବରେ ଶୁଭୁ ନାହିଁ ଆପଣଙ୍କ କଥା।
ହ୍ୟାଲୋ।
ଆଜ୍ଞା ଶୁଭିଲା।
ଏବେ ସୁୁବିଲା।
ଆଜ୍ଞା।
ଆମର ସେଇ ପ୍ରଥମ ମାନେ
ଏଇ ମାନେ ଏଇ ଯୋଉ କହନ୍ତି ସେଇଆ ସେୟା
ଆପଣ ମୋ କଥା ଶୁଣନ୍ତୁ ଆପଣ କଣ କହୁଛନ୍ତି ମୁଁ କିଛି ବୁଝିପାରୁନାହିଁ ତ ମୁଁ କହିବା ଭଲ। ହବ ଆପଣ। ଶୋଇପଡିବେ ୟା ପରେ କହିଲି ଆପଣଙ୍କୁ ଆପଣ ଯଦି ଆଉ ଅନେଇବେ ଆପଣଙ୍କ ସହିତ କଥାବାର୍ତ୍ତା ନାହିଁ ମୋର
ଆରେ ଆରେ ଆପଣଙ୍କର ଦିଟା ରହିଲା କହୁଛନ୍ତି ପା
ନାଇଁ ନାଇଁ ଶୁଣନାହାନ୍ତି ଆପଣଙ୍କ ଦେହ ଭଲ ରୁହେନି, ଆଉ ଆପଣ ଏତେ ସମୟ ଅନେଇଲେଣି ତ ଆପଣ ଯାଇକି ଶୋଇପ ନ୍ତୁ ହେଲା। ଆପଣ ଶୋଇ ପଡନ୍ତୁ କାଲି ଆମେ କଥା ହେଇଯିବା। କିଛି ନାହିଁ ମୋର ବହୁତ ବାକି ଅଛି ବହୁତ ନମ୍ବରରୁ ଆପଣ କାଲି କଥା ହେଇଯିବା। କିଛି କିଛି ନାହିଁ ସେମିତି ଅସୁବିଧା କିଛି ନାହିଁ ଆପଣ ଶୋଇପଡିବେ, ଠିକ ଅଛି
ହଁ।
ଆଜ୍ଞା ହଉ ତାହେଲେ।
ହେଇଗଲା କି ଆପଣଙ୍କର ସମୟ।
ନାଇଁ ମୋର ସମୟ ହେଇନି ଆଉ ଅଳ୍ପ ସମୟ ଅଛି, ଆପଣ ମାନେ ନିଦ ଆସୁଛି ଯେ ନିଦ ପୁରା ଟା ଆସିଲେ ମୁଁ ର କଲ ଟା ରଖିବି। ଠିକ ଅଛି।
କଣ କହିଲ?
ମତେ ନିଦ ଆସୁଛି କିନ୍ତୁ ନିଦ ଟା ଟିକେ ସମୟ ଟିକେ ପୁରା ପୁରା ନିଦ ଆସିଲେ ସମୟ ହେଇଯିବ, ତାପରେ ମୁଁ ରଖିଦେବି ଆଉ ଆପଣ ବୁଝିପାରିଲେ ତ।
ହଁ- ହଁ।
ଆଜ୍ଞା ଆପଣଙ୍କ ମୋ କଥା ଗୁଡିକ ମାନେ ଭଲ ଭାବରେ ଶୁଭୁଛି ତ, ମାନେ ପୁରା ଯେମିତି ଶୁଭିବା କଥା ଥା ସେମିତି
ଓ ପୁରା ହର୍ଲିକସ ମିଶାଇ କି କ୍ଷୀରରେ ଯେମିତି ଥାଏ, ସେଇ ଭଳିଆ ଶୁଭା ଯାଉଛି।
ଆପଣ କଣ କହୁଛନ୍ତି କିଛି ବୁଝିପାରୁନି? ହଉ ଠିକ ଅଛି। ମୋର ହେଇଗଲାଣି ସମୟ ମୁଁ ରଖୁଛି ଶୁଭରାତ୍ରି।
ଆଃ ହଉ ଶୁଭରାତ୍ରି ଜୟ ଜଗ ଜଗନ୍ନାଥ